ହାଲୋ
ହାଲୋ
ହଁ ହଁ
କଣ କରୁଛ
ଓହୋ ତମେ ସେଇଠି ଜବ କରୁଛ ନା କଣ
ହୁଁ
ଓହୋ କଣ ତାର କଣ ଫିଚର ହେରିଆ କଣ କେତେ କେମିତି
ମର ଗୋଟେ ଏ ଗ୍ରାମ୍ରୁଛି ହଜାରେ ତିନି କିଲୋୱଟ ମାନ ଦିଲଖ୍ୟ ଦଶ ହଜାର ଆ ଖର୍ଚ୍ଚ କରା ପାଇଁଣ ପଡ଼ ନାଇଁ କ୍ୟାସ୍ ତରଫରୁ ହ ନାଇ ବ୍ୟାଙ୍କ ତରଫରୁ ହ ଆମକୁ ଲୋନ ଟା ମିଳିଯ ମୁଁ ତାକୁ ଲ ସରିବା ପରେ ଗୋଟେ ମାସ ପରେ ଆମର ସେମାନଙ୍କ ଦେ ତାପରେ ଟିକା ଲାଗି ସାରିଲା ପରେ ନା ଜମ କହୁଛି ତା ବିଲ୍ କହୁଛ ଟ ବପ କାଲି ଯା ମ ବ ସେ ପଇସାଟା ପାଇଁ ସେଇଟା ହିଁ ତାର ଆଉ ବିିଇଟେ ଆସିବ ଆଉ ଯେତେବେଳେ ସୁୋମାର ବେଶି କଞ୍ଚେଇକି ବି ରହିଥିବା ବର୍ଷ ଶେଷ ମାସ ଏଇଟା ମସମ ଭଲ ା ହେଲା ପରେ ଆମେ ଯେତିକି କଳକାଟି ଥିଲା ସେ ଆମ ପଇସା ଉପରେ ବି କରିୁ ହ
ଓହୋ କେତେ କେତେ ମାସ ହେଲାଣି କଲଣି ଏଇଟା ଚାକିରି
ଏଣ୍ଟରଟମେଣ୍ଟ
ଓଁ ହଁ ଆଉ କଣ କରୁଛ ଏବେ
ମ କଷ୍ଟିଲ ସମସ୍ତ ପଇସା ବିବା ପାଇଁ ପଡଛି ପଁ କୁ ପାଇଁପ ଘିଲ ସେ ଥଡ
ଓ ହୋ ଆଉ କଣ ଖାଇକି ଆସିଥିଲ
ହ ହଁ ମଜା
ଓହୋ ଆଉ ଘରେ ସମସ୍ତେ ଘରେ ସମସ୍ତେ କଣ କରୁଛନ୍ତି
ମଁ ମା ଆସିଥିଲା ମୁଁ ଆ ପଳେଇି
ହଁ ହଁ ହଁ ହଁ
ହୁଁ ହ
ମୁଁ ଏଇଠି ବସିଛି ଆଉ
କଣ ହେ
ଖାଇଥିଲି ଛତୁଆ ଖାଇଥିଲି ଆଉ
ହଁ
କଣ ହେଇଛି
ଘରେ ମା ବାବା
ମା ଏଇଠି ରୋଷେଇ କରୁଛି ବାବା ଦୋକାନରେ ଅଛନ୍ତି ଏମିତି ଆଉ କଣ
କଣ କରୁଛି
ମୁଁ ଏଇ ୍ୟଉସନ କରୁଛି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
ରୋଷେଇହି ମୁଁ ତ ଜାଣିନି ଆଜି କଣ ହବ ଘରେ ତାଙ୍କର ଡିସାଇଡ କରିବେ ଆଉ। ଆଉ ତମର ଏଇଟା ଚାକିରି କେତେଟା ରୁ କେତେଟା ତମେ ପୁରଚାଇବେ।
ଆପଣ ଦଶଟାରେ ଆସିବି ଛଅଟା ବେଳେ ଯାଏ।
ଓ ଗାଧୁଆ ବେଳେ ଖାଇବା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
ଓହୋ।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
ଆଉ ରଜ କେମିତି କଣ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
କଣ ହେଇଛି?
ତ୍ରୁ ପିହଲେ ଆମର ଏଥିରେ ଛୁଟି ବି ଅଛି ଚାରିଟା ମାସରେ।
ଓହୋ ରବିବାର ଚାରିଟା ଛୁଟି।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
ଓହୋ। ଆଉ ରଜ କେମିତି କଟିଲା?
ସଜା ସେମିତି ଆଉ ଫାଷ୍ଟ ଦିନରେ ବୁଲାବୁଲି ହେଇଥିଲା ତାପରେ ଆଉ ଭବା କଣ କଲା ଯେ ଗରମ ହେଲା ପଡିଯାଏ।
କେତେଟା କଣ ଡ୍ରେସ୍ ହେଇଛି?
ବେଶ ଶାନ୍ତି ହେଇଛି ଆଉ ମୁଁ ମୋ ହାତରୁ କରିଥିଲି ଦିଟା ଆଉ ସମସ୍ତେ ମିଳିଗଲା ।
ଓ ହଁ ଭଲ ଆଉ।
ହଉ ତୋର।
ମୋର ଗୋଟେ ଶାଢୀ ଟେ ମିଳିଥିଲା। ଡ୍ରେସ ଗୋଟେ ବାବା କରିଥିଲା ଆଉ ଗୋଟେ ମୁଁ କରିଥିଲି।
ହଁ ହଁ।
ତମେ ଘରେ ଏକା ନା ଆଉ କିଏ ଭାଇ ଭଉଣୀ ଅଛନ୍ତି।
ନାଇଁ ମୁଁ ମୋ ଭାଇ ଦି ଜଣ ଅଛି ମମେ ଆଉ।
ଓହୋ ତମେ ଦି ଭାଇ ଭଉଣୀ। ।
ନ ନାଇ ତିନି ଭାଇ ଭଉଣୀ ଆମର ଦି ଜଣ ବାହା ହେଇଯାଇଛନ୍ତି ।
ଓହୋ ସାନ ଭାଇ କଣ କରୁଛନ୍ତି?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
ଆଠ ଆଉ ତମେ କୋଉଠି ସ୍କୁଲ ରେ ମାନେ ସ୍କୁଲ ପଢାପଢି ସବୁ ସଇଲାଣି। ପ୍ଲସ ଟୁ ପ୍ଲସ୍ ଥ୍ରୀ।
। ଏବେ ଏଇଠି ଅଛି ଏବେ ପାଟଟାଇମ ଜବ ସାରିଲାଣି।
ଓହୋ କମ୍ପୁଟର ସରିଛି।
ହୁଁ।
ହଁ ହଁ। ଆଉ କଣ ଜବ ପାଇଁ ଆପ୍ଲାଏ କରୁଛନ୍ତି ନା ଏଇ ଏଥିରେ।
କରିଥିଲି ଇ ଗୋଲ୍ଡ୍ ଇଏ ରେ ରହିବା ପାଇଁ।
ଓହୋ।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
ହଁ ସବୁଠି ତ ଏ ସେଇ ଏକ୍ସପେଏନ୍ସ ପିଲା ଖୋଜୁଛନ୍ତି ଆଉ।
ହଁ।
ନୂଆ ପିଲାଙ୍କୁ କିଏ ରଖିବ କାମ ଶିଖେଇବ।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
ଆଉ
ଘରେ ସମସ୍ତେ ଭଲ
ହଁ
କ'ଣ ହେଇଚି?
ହଁ ମର କମ୍ପୁଟର ସର୍ଚି, ବିଏସି ସର୍ଚି। ଏବେ ଟିଉସନ୍ କ--ଚି ଆଉ। କୁଲ୍‌ରେ ଥିଲି, ଦି ବର୍ଷ ହେଲାଣି ସ୍କୁଲ୍ ରେ ଥିଲି। ଦେହ ଖରାପ ହେଲା। ସ୍କୁଲ ଛାଡ୍‌ଦେଲି ଏବେ ଘରେ ଆଉ, ଟୁଉସନ୍ କର୍ଚି।
ମୁଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର
ହଁ
ହଁ! ସ୍କୁଲ୍ ରେ ଭଲ, ହେଲେ ବି ମାନେ ମୋ ଦେହଟା ବି ଖରାପେ ହେଲା ସେଠି। ସବୁବେଳେ ଛୋଟ ଛୁଆଙ୍କୁ ମୁଁ ପଢ଼ଉ ଥିଲି ନା। ଛୋଟ ଛୁଆଙ୍କର ସବୁ--ଳେ ଥଣ୍ଡା କାଶ, ଜର ସବୁବେଳେ। ସେଟା ଉଡ଼ିଲା, ହେଟା ଉଡ଼ିବ ସେ ରୋଗଟା। ମତେ ସବୁବେଳେ ଉଡ଼ିବ, ସବୁବେଳେ ମତେ ଥଣ୍ଡା। ସେଥିପାଇଁ ସ୍କୁଲ ଟା ଛାଡ୍‌ଦେଲି, ଏବେ ଟିଉସନ୍‌---ଟିଉସନ୍ ରୁ ବି ଭଲ ଇନ୍‌କମ୍ ହେଇଯାଉଛି। ଆଉ ଯାହା ପାର୍ଟ ଟାଇମ୍ ଜବ୍ ମାନେ ଦେଖୁଚି ଏମ୍ତି ଆଉ। ଆଉ ବି ପକଉଚି ସବୁଆଡ଼େ କଉଠି ହଉନି, ସମସ୍ତେ ତ ଏକ୍ସପିରି ପିଲା ଖୋ---ଚନ୍ତି।
ହଁ
ଜବ୍ ନହଉ, ଏମ୍ତି ଟିଉସନ୍‌ ରେ ବି ଯାହା ହେଇଯାଉଛି। ଘରେ ରହିକି ଜବ୍ ବି କଲେ, ଯଉଠି କଟକ୍ ଭୁବନେଶର୍ ରେ ଜବ୍ କଲେ ବି ଖାୟା, ପିଆ, ରହି ମାନେ ହାତୁରୁ ଯାଇକିନା ହାତରେ ଆଉ ମାସୁକୁ ନିହାତି ସେଇ ଚାରି ହଜାର୍ ପାଞ୍ଚ ହଜାର୍ ଭିତରେ ବଳିବ। ଖାଇ, ପିଇ, ରହିକିନା ମାସୁକୁ ଛଅ ହଜାର୍ ମୋର ହେଇଯାଉଚି। ଟିକେ ହଉଚି, ମାନେ ମତେ ଏଗାର୍ ଟାରୁ ପୁରା ରାତି ନଅଟା ଯାଏ, ଲାଗି--କୁ ପଡୁଚି। ରେ ଗୋଟେ ଗୋଟେ ପିଲା ସବୁଆଡ଼େ। ଘରକୁ ଯିବି, ତା ଘରୁ ଖାଇ, ପିଇବା ବି ମୋର ଟାଇମ୍ ଟେବଲ୍ ଠିକ୍ ନାହିଁ।
ହଁ! ଘରକୁ ରାତିରେ ଆସନ୍ତି, ମୁଁ ଯାଏ ଏଗାର୍ ଟା ରୁ ବାର୍ଟା। ଆମ ଘରେ ଗୋଟିଏ ପିଲା ସେ ଟୁଉସନ୍‌ ହେଇକି ଯାଏ। ବାର୍ଟା ରୁ ଗୋଟାଇ ଯାଏ, ବଜାର୍ ଉପ୍ରେ ଗୋଟାଏ ର ଦିଟା, ଦିଟାରୁୁ ତିନ୍ଟା ମାନେ ପଠାଣ ର ସବୁ, ସେ ଟିଉସନ୍‌ ହୁଅନ୍ତି ମୁସ୍‌ଲିମ୍ ଘର। ତା'ପରେ ମୁଁ ଆସୁ ଆସୁ ହେଇଯିବ। ତିନ୍‌ଟା ଚାଳିଶି ମୁଁ କହୁଚି ବାର୍ଟ ରୁ ଗୋଟେ, ଗୋଟେ ରୁ ଦିଇଟା। ପହଞ୍ଚୁ ପହଞ୍ଚୁ ତ ପୁଣି ପାଞ୍ଚ ଦଶ ମିନିଟ ଲାଗିଯିବୁ ଆସ ସିଲା ବେଳକୁ ମତେ ତିନିଟା ଚାଳିଶ ପଇଁଚାଳିଶ ଏମିତି ହେଇଯାଉଛି ଆସିବି ଖାଇବି ଖାଇକିନା ଉଠିଲା ବେଳକୁ ତିନିଟା ପଞ୍ଚାବନ ତିନିଟା ପଚାଶ ଏମତି
ହୁଁ ହୁଁ
ଖାଇବି ପୁଣି ଯିବି ଚାରିଟାରେ ଟଟିୁସନ ଚାରିଟା ରାରୁ ଛଅଟା ଛଅଟାରେ ଆସିଲା ବେଳକୁ ଆମ ଘରେ ପିଲା ହୋଇଥିବେ ଛଅଟାରୁ ପୁରା ନଅଟା କନଷ୍ଟାଣ୍ଟ ଆଉ
ସବୁବେଳେ ଟିକେ ପାଟି ପାଟି ମ ଆପ ଆଉ ଗୋଟ ଟିକେ ପାର୍ଟି କରିବ
ହଁ ଛୋଟ ପିଲାଙ୍କୁ ପଢ଼ିଆ ଭାରି କଷ୍ଟ ସମସ୍ତଙ୍କୁ କୁହନ୍ତି ଛୋଟ ପିଲା କଣ ପାଠ? ଅ ଆ ତ ପଢ଼ିବେ ସେ କଣ ତାଙ୍କର ପାଠ ଅଛି? ଛୋଟ ବିଲମ ପଢ଼ିଆ ବହୁତ କଷ୍ଟ ସେଆ କାନ୍ଦିଲି। ହୋବ ସିଏ ଦୁନିଆ ତାଙ୍କୁ ଅ କହିଲେ ସିଏ ଆ ଲେଖିବେ। ଏଇଠି ଗାର ଦେବାକୁ କହିଲେ ସେ ସେପଟେ ଗାର ଦେବେ ମାନେ ଏମିତି ତାଙ୍କୁ ହାତ ଧରେଇ ବୁଝେଇ ବୁଝେଇ ଲେଖିବାକୁ ପଡିବ ରାଗ ରାଗିଲେ ବି ମାନେ ତମେ ତାକୁ ପାଟିବି କରିପାରିବନି। ଛୋଟ ଛୁଆ ହିଁ ସେମିତିଆ ବଡ ପିଲା ହେଲେ ଭଲ ବଡ ପିଲାଙ୍କୁ ପାଠ ଦେଇଦେଲ ସେମାନେ ଆରା ସେଠୁ ପାଠ ସାଙ୍ଗର ଗଲେ ପାଠ ଦେଇଦେଲ ବସିଲ। ଏମିତିଆ ଆଉ। ହଁଉ ଆଉ। ହଉ ଭଲ ଲାଗିଲା ତମ ସହିତ କଥା ହେଇକି ନା। ଆଉ କଣ?
ମତେ ବି ଭଲ ଲାଗିଲା ଲକି କଲ କରିବୁ ଆଉ।
ହଁ ମୁଁ କଲ୍ କରିବି କେତେବେଳେ ଫ୍ରି ହେଲେ କଲ୍ କରିବି